ହାଲୋ। କଣ କରୁଛ?
ବସିଥିଲି। ତମେ କଣ କରୁଛ?
ମୁଁ ବି ବସିଛି।
ଖାଇ ସାଇ ଲଣି?
ହଁ ତମେ?
ହଁ ମୁଁ ବି ଖାଇ ସାଇ ଲିଣି।
କଣ ଖାଇଲ?
ମୁଁ ଖାଇଥିଲି ଆଜି ଭାତ, ଡାଲି ପୋଟଳ ଭଜା, ଖଟା। ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ, ଆଉ ଚିକେନ୍ ତରକାରୀ ଆଉ ଆମ୍ବ ଆଉ ହେଲା ହ କୋବି ତରକାରୀ।
ହୁଁ ହୁଁ। ହଁ ଭଲ ଅଛି। ତମ ଘରେ?
ହଁ ଆମର ଭଲ ଅଛି।
ଆଉ ରଜରେ ଉ କଣ କଣ ଇଏ କଲ?
ଶୁଭିଲାନି?
ମୁଁ କହିଲି ରଜରେ କଣ କଣ କଲ?
ରଜରେ ବାସ୍ ବୁଲିଲୁ ଆଉ କଣ ବୁଲିଲୁ ନୂଆ ଡ୍ରେସ୍ ନାଇକି ଫଠେ ଏସବୁ ଆଉ।
ଉୁଁ ହୁଁ ଆଉ କିଛି କରି ତାନ
ନା ଆଉ କଣ କ ସବୁ ବୁଲାବୁଲି ଫଟୋ ଉଠେଇକି ଟାଇ ପଳେଇଲାା ଆଉ।
ହଁ।
ଆଉ ତମେ ସବୁ ରଜ ରେ କୁଆଡେ ବୁଲାବୁଲି କଲ ନାଇଁ?
ଉ ନା, ନା କୁଆଡେ ଯାଇନି।
ଘରେ ଅଛ ନି?
ହୁଁ।
ଆଚ୍ଛା ଆଛା ଭଲ କଥା ଆଉ।
ହ ଗରମ ବି କିଏ ଯିବା
ଡ୍ରେସ୍ କେତେଟା କରିଥିଲା ରଜ ପାଇଁ?
ତିନିଟା।
ଉଁ ଓହୋ। ଖାଲି ନାଇକି ଘରେ ରହିବା କଥା।
ହଁ। ଆଉ ଗରମରେ କିଏ ଯିବ ପଦା କୁ ବୁଲିବା ପାଇଁ।
ଆମକୁ ତ କାଲି ଗରମ ହେଲାନି ବୋଧେ।
ନା ତମକୁ ଥଣ୍ଡା ଲାଗିଲା।
କଣ ପାଇଁ କହିଲ ରଜ ପାଇଁ ପା। ରଜ ପାଇଁ ଆଉ କଣ ଥଣ୍ଡା ଅଛି ନା ଯୋଉ କଣ କହିଲ ଗରମ ହଛି। ଆଜି ପ୍ରବଳ ଗରମ ହୋଉଛି।
ହଁ ଆଜି ଆଜି ଗରମ। କାଲି ରାତିରେ ଉଁ ଯାଙ୍କ ବର୍ଷା ହେଇଥିଲା ଥଣ୍ଡା ଲାଗୁଥିଲା ଆଜି ଗରମ ଲାଗୁଛି।
ହଁ କାଲି ବି ଶୀତ ହେଲା। ରାତିରେ ବର୍ଷା ହଉଛି ସେ ଯୁ ଏବେ ନହେଲେ ଗରମ ଖାଲି ଆଉ।
ହୁଁ। ବର୍ଷ ବି ଫାଷ୍ଟ ରଜରେ ହେଇଥିଲା ତାପରେ ହେଲା ସେ ସେକେଣ୍ଡ ରଜରେ ଫେର୍ ଥାର୍ଡ ରଜରେ ହେଲା।
ହଁ।
ହେଇଥାନ୍ତା ଯେବେ ତିନି ଦିନ୍ ପୁରା ହେଇଥାନ୍ତା ପୁରା ଭଲ କିନି।
ହଁ।
ନ ହେନେ ନ ହେଇଥାନ୍ତା।
ଦେଖିଲା ଆଳୁକୁ ଏ ହୋଉଛି। ବର୍ଷା ଟା ରଜ ଟାରେ କାଲି ଲାଷ୍ଟ ରଜ ବି ବର୍ଷା ହେଲା।
ହଁ ଆଉ ଫେ ଆଜି ଦେଖ କଣ ହୋଉଛି ଏତେ ତ ଗରମ ଲାଗୁଛି।
ଆଜି ବି ହବ ପା ଦେଖୋଉଥିଲା ବର୍ଷା ହବ ବୋଲି।
କେଜଣେ ହବ ତ ଭଲ ନହେଲେ ମଣିଷ ବଞ୍ଚି ପାରିବନି।
ହଁ ଯାହା କହିଲ ଗରମ ଜୋରେ ହୋଉଛି ବେ କାର୍ ବେକାର୍ ଲାଗୁଛି ଗରମ ଯୋଗୁ।
ପବନ ଟିକେ ଦୋଉନି ଏବେ ଯାହା ଟିକେ ଟିକେ ଦୋଉଛି ତାପରେ ଗଛ ପତ୍ର ବି ଇଏ ହୋଉନି।
ହଁ ସବୁ କୁହନ୍ତି ଯାସପୁରିଆ ପବନ କିନ୍ତୁ ଯାସପୁରରେ ପବନ ନାଇଁ।
ହଁ। ଯାଜପୁରରେ ପୁରା ଗଛ ଶାନ୍ତ ଶିଷ୍ଟ ହେଇକି
ହୁଁ।
ଆଉ।
ଆଉ କଁ ଖାଇବାକୁ ତମୁକୁ ଭଲ ଲାଗେ ସବୁ।
ମତେ ଚାଓମିନ୍ ଭଲ ଲା ଗେ ମୋମୋସ୍ ମ୍ୟାଗି ସବୁ ଭଲ ଲାଗେ।
ବେଶୀ କରୀ ଫାଷ୍ଟ ଫୁଡ୍ ନାଇଁ ନା।
ହଁ ଫାଷ୍ଟଫୁଡ ଇଏ ବି ଭଲ ଲାଗେ। ଆଉ ବିରିୟାନୀ ଘରେ ତିଆରି ହେଇଥିଲେ। ଅରୁଆ ଭାତ ସବୁ ଭନ ଲାଗେ।
ଆଚ୍ଛା।
ତମକୁ କଣ କଣ ଭଲ ଲାଗେ।
ମତେ ସେଇ ଚାଓମିନ୍ ମୋମୋସ୍
ସେ ସବୁ ତ ସମସ୍ତଙ୍କର ପ୍ରିୟ ଆଉ ଗୁପଚୁପ ବି ତ।
ହୁଁ ହୁଁ।
ଆଉ
ଆଉ କୋଉ ଡ୍ରେସ୍ ବେଶୀ ପନ୍ଧିବାକୁ ଭଲ ଲାଗେ ତମୁକୁ।
ମତେ ସିମ୍ପୁଲ ଭଲ ଲାଗେ ଯା ଝାବୁଡା ଝାବୁଡା ଏତେ ପିନ୍ଧିବାକୁ ଭଲ ଲା ଭଲ ଲାଗେ କିନ୍ତୁ ଥଣ୍ଡା ଦିନରେ। ଗରମ ଦିନରେ ସିମ୍ପୁଲ।
ହୁଁ।
ଗ ଥଣ୍ଡା ଦିନରେ ଯେତେ ଦେଲେ ଝାବୁଡା ମାବୁଡା ପିନ୍ଧି ପାରିବି। ଏଥିରେ ପିନ୍ଧି ପାରିବିନି
ହଁ ସେଇଆ ତ କଥା ଥଣ୍ଡା ଦିନେ ଯାହା ଦେଲେ ଚଳିବ ବେଶୀ କରି ମୋଟା ମୋଟା ଡ୍ରେସ୍ ଦିନ ଭଲ ଲାଗିବ।
ହୁଁ।
ହୁଁ।
ଆଉ ତମକୁ ବି ସେମିତି ନା ତମେ କୁହ।
ନାଇଁ ନାଇଁ ମତେ ବେଶୀ ଭଲ ଲାଗେ ନାଇଟ୍ ସାର୍ଟ ଆଉ ପ୍ୟାଣ୍ଟ ସେଟ୍ ବାଲା।
ଓହୋ।
ବେଶୀ କରି ଗରମ ଦିନରେ ସେଟା ଟିକେ ନାଉଛି ଆଉ ହେଲା ନହେଲେ ପ୍ରାୟ ମତେ କାର୍ଗୋ ଜିନ୍ସ ଆଉ କୁର୍ତି ହୋଉ କିମ୍ବା ଟପ୍ ହୋଉ ଏଇ ଗୁଡା ସବୁ ଲାଗେ ଆଉ କୁର୍ତ୍ତୀ ସେଟ ବି ଭଲ ଲାଗେ।
ଉଁହୁଁ।
ଯୋଉ ଜାଗାକୁ ଯାଏ ସେଇ ହିସାବରେ ନାଇଁ ଆଉ ମନ୍ଦିର ଫନ୍ଦିର ଗଲେ କୁର୍ତ୍ତି ସେଟ୍ ବା ଆଉ । ତି ଏଇ ନର୍ମାଲ କିଛି ଗୋଟେ ପାଟି ଫାଟି କି କୁଆଡେ ଗଲେ ଯଦି ଜିନ୍ସ ଆଉ ମ୍ୟାରେଜ୍ ଫ୍ୟାରେଜ ଟାଇମରେ ଲେହେଙ୍ଗା ଏଆଇଗୁଡ଼ା ସବୁ।
ମ୍ୟାରେଜ ହିସାବରେ ସେଇଗୁଡା ପିନ୍ଧିଲେ ଭଲ।
ହଁ। ମାନେ ମୋର ମାନେ ଯୁଆଡେ ସବୁ ଯାଏ ସେ ହିସାବରେ ସବୁ ନାଇକି ଯାଏ ଆଉ।
ହୁଁ ସମସ୍ତଙ୍କର ସେଇଆ ଘରେ ରହିଲେ ନାଇଟି ପିନ୍ଧିକି ରହନ୍ତି ପଦାକୁ ଗଲେ ଭଲ ଡ୍ରେସ୍।
ହୁଁ ଯା କହିଲ। ଆଉ ତମକୁ କୋଉ ଗାଡି ସବୁଠାରୁ ବେଶୀ ଭଲ ଲାଗେ?
ମତେ ଥାର୍ ଭଲ ଲାଗେ। ଆଉ ଆଉ କିଛି ଭଲ ଲାଗେନି ତମକୁ?
ମୋର ବି ସେଇ ଥାର୍ ବେଶୀ କରି ବୁଲେଟଟା ଟିକେ ବେଶୀ ସାଉଣ୍ଡ ବୋଲି ଭଲ ଲାଗେ ସେଇଟା ଆଉ।
ନା ମତେ ବୁଲେଟକୁ ଦେଖିଲା ମାନେ ଚିଡ଼ା ମାଡେ ତାର ସାଉଣ୍ଡକୁ।
ମତେ ସେ ସାଉଣ୍ଡଟା ହିଁ ଭଲ ଲାଗେ।
ହଁ ସାଉଣ୍ଡଟା ଭଲ ଲାଗେ ସିଏ ମାନେ ଗୋଟେ ଗୋଟେ ଇଏ ଥାନ୍ତି ପୁରା ଜୋର କରିକି ଏଇ କରିଦିଅନ୍ତି ସେଇଟା ଟିକେ ଇଏ ଲାଗେ। ନାଇଁ ନା ଆଉ ଏମତି ଦେଖିବାକୁ ଭଲ ଲାଗେ। ବୁଲେଟଟା ଦେଖିବାକୁ ଭଲ ଲା ନା ସାଉଣ୍ଡଟା ତାର ଅଧିକ ଇଏ କରିଦିଅନ୍ତି ସେଇଟା ଟିକେ ଚିଡ଼ ଲାଗେ ନହେଲେ
ନର୍ମାଲ ସାଉଣ୍ଡ ହିଁ ଭଲ ସିଏ କଣ କଲେ ଗୋଟେ ଗୋଟେ ପୁଅପିଲା ଥାଆନ୍ତ ପୁରା ଜୋରସେ ମାନେ କେମିକାଲ ବାଣ ଯେମତି ଫୁଟା ଯାଇନି ନା ସେଇ ବାଗିଆ କରିଦିଅନ୍ତି। ମାନେ ଦେଖିକି ଫୁଟାନ୍ତି ଘଡ ଘଡ କରନ୍ତି ସେଇଗୁଡା ସେ ସାଉଣ୍ଡଟା ଟିକେ ଅଧିକା ଚିଡ଼ା ଲାଗିବ।
ହଁ ନା ଅଳ୍ପ ଏ ଟିକେ ସ୍ଲୋ ଥାଏ ସେଇଟା ଭଲ ଲାଗେ ଜୋର କରିଦିଅନ୍ତି ସେଇଟା ଟିକେ ଇଏ ଲାଗେ।
ହୁଁ। ସେଇଆ ସେଇଆ କଥା ଆଉ।
ହୁଁ।
ତମକୁ ମେହେନ୍ଦି କରି ଆସେ?
ସେମତି।
ମେହେନ୍ଦୀ ଶିଖିଚ?
ମତେ ସେମତି ନିଜ ହାତରେ ଯାହା ଆସେ ଲଗେଇଦିଏ ଆଉ କାହା ହାତରେ ଲଗେଇ ପାରେନା।
ଆଚ୍ଛା ଆଚ୍ଛା।
ତମକୁ ଆସେ ବୋଲ ଲାଗୁ ଅଛି।
ହଁ ମୁଁ ସମସ୍ତଙ୍କୁ ଲଗେଇଦିଏ ମତେ ଆସେ। ଆସିବ ଆଉ କେବେ ଆଉ ମୁଁ ଲଗେଇଦେବି ଆଉ ତମକୁ ଦେଖିବ।
ହଁ ଯିବା କୋଉଦିିନ।
ମୁଁ ସମସ୍ତଙ୍କୁ ପ୍ରାୟେ ଲଗେଇଦିଏ ଉଁ ମୁଁ ନିଜେ ବି ଲଗାଏ। ମୁଁ ବେଶ କରି ଦେଖିକି ନଗେଇ ପାରେ ମନରୁ ଭାବି କିଛି ଲଗେଇ ପାରେନି।
ନା ନା ମୁଁ ବି ମୋ ହାତାରେ ନିଜ ହାତରେ ଦେଖିକି ଲଗେଇବି ମନରୁ କିଛି ମତେ ଆ
ମୁଁ ପା ସେଇ ମନରୁ କିଛି ଲଗେଇ ପାରିବିନି ମାନେ ଡିଜାଇନ ଯେମତି ତମର ମୁଁ କରିଦେବି କିନ୍ତୁ ମନରୁ ଲଗେଇ ପାରିବି
ନା। ଆଉ?
ଆଉ ସବୁ ଭଲ ଆଉ କଣ?
ହୁଁ ଆଉ କୋଉଠି ବୁଲିବାକୁ ଯାଇନ?
ଉଁ ନାଇଁ ନାଇଁ ବୁଲିବାକୁ ତ କୁଆଡେ କାଲି ଯାହା ଯାଇଥିଲି ପହରଦିନ ଯାଇଥିଲି।
ଉୁ ହୁଁ ଆଉ ରଜରେ ତିନ୍ ଦିନ୍ ବୁଲିଥିଲ ଆଉ କୋଉଠି ବୁଲିବନି।
ନାଇଁ ଏଇ ଫେଷ୍ଟିଭାଲ ଫେଷ୍ଟିଭାଲ ହେଲେ ସବୁ ଯାଏ ବୁଲିବା ପାଇଁ। ନହେଲେ ଆଉ କୁଆଡେ ଯାଏନି। ବାସ୍ ଘରେ ଏମିତି ନର୍ମାଲ ସାଙ୍ଗ ସାଥି ସହିତ ଯିବା ଯିବି ଯିବି ଆଉ।
ସାଙ୍ଗସାଥି ରହିଲେ ତ ଭଲ ଆଉ ମାନେ ଘରେ ରହିଲେ ଭଲ ଲାଗୁନି ସାଙ୍ଗସାଥିଙ୍କ ସହିତ ବୁଲିବା ଇଏ କଥାବାର୍ତ୍ତା ହେବା ସେଇ ସବୁ ଭଲ ଲାଗେ।
ଏବେ ତ ଏଇ ପ୍ରାୟ କଂ କହିଲ କଲେଜ୍ ଫଲେଜ୍ ଖୋଲିଲା ତ
ହୁଁ ହଁ ଏ ଏଇ ଏବେ ଯାହା ହେବ ତାପରେ ଆଉ ସରିଗଲେ ସରିଗଲା।
ହଁ ଆଉ ବର୍ଷେ କି ଦିବର୍ଷ ପରେ ସରିଯିବ ନା ଟୋଟାଲି ଫେରେ ବାହାରକୁ ଯ ଦି ଯିବୁ ନୂଆ ସାଙ୍ଗ କରିବୁ ନା ଯାହାଲେ ପୁରୁଣା ସାଙ୍ଗ ସବୁଠାରୁ ଭଲ ନା ଆଉ। ନୂଆ ସାଙ୍ଗ କଲେ ତାଙ୍କ ସହିତ ପୁରା ମିଶା ମିଶି ସେଇଟା ଅଲଗା ପ୍ରକାର ଲାଗେ।
ହୁଁ ହୁଁ।
ନହେଲେ ପୁରୁଣା ସାଙ୍ଗ ସବୁଠାରୁ ବେଷ୍ଟ୍।
ହଁ ପୁର୍ନା ସାଙ୍ଗ ସବୁଠୁ ବେଷ୍ଟ୍।
ବେଶୀଖାଲି ସ୍କୁଲ୍ ସାଙ୍ଗ ମାନେ ନାଇଁ।
ହୁଁ।
ଆଉ ଏବେ ସବୁ କଲେଜ୍ ଫଲେଜ୍ ପଢିଲେଣି ନା। ଫୋନ୍ ଗୋଟେ ଗୋଟେ ଧରୁଛନ୍ତି ନା ଆଉ କାହାକୁ ପଚାରୁ ନାହାନ୍ତି।
ହ ହଁ ସାଙ୍ଗ ସେଟି। ସ୍କୁଲ୍ ସାଙ୍ଗ ଭଲ ଆଉ ଛୋଟ ବଡ଼ ଯିଏ ସାଙ୍ଗ ଥାଆନ୍ତି ସେମାନେ ବି।
ହୁଁ ହୁଁ।
ଆଉ ଯିଏ ଏବେ ନୂଆ ନୂଆ ଅଛନ୍ତି ସେମାନେ ଟିକେ ଟିକେ ମାନେ କ୍ଲୋଜ୍ ଫ୍ରେଣ୍ଡ୍ ଯ ସ୍କୁଲ ସାଙ୍ଗ ଥାଆନ୍ତି।
ହଁ ସେୟା ତ କଥା।
ହଁ ସ୍କୁଲ୍ ସାଙ୍ଗ କ୍ଲୋଜ୍ ଆଉ କେହି କ୍ଲୋଜ୍ ନୁହନ୍ତି।
ହୁଁ। ମୋର ବି ଯିଏ ବେଷ୍ଟି ଯିଏ ସିଏ ତାର ମୋର ମାନେ ଅଷ୍ଟମ ରୁ ସାଙ୍ଗ ମାନେ ଏଯାଏଁ ବି ସାଙ୍ଗ ଟା ଅ ଛି ବି କେବେ ବି ତାର ମୋର କେବେ ଜଗଡା ନାହିଁ କି ସବୁବେଳେ ମାନେ ବେଶୀ ଭାରି କ୍ଲୋଜ ଆଉ ଝଗଡା ଝାଟି କେବେ ନାଇଁ। କି କେବେ ଯୋଉ ସାଙ୍ଗସଥି ଭିତରେ ଝଗଡା ସେଗୁଡା ସବୁ କିଛି ନାହିଁ।
ଓହୋ।
ଅଧିକ ଭଲ ସାଙ୍ଗ ସେ ମୋର ଅଷ୍ଟମ କ୍ଲାସ୍ ରୁ ମାନେ ମୋର ତ କେହି ବେଷ୍ଟି ହିଁ ନଥିଲେ। ମୋର ଇଏଥିଲା ଅଷ୍ଟମରେ ପଳିଲି ଦିଆଡେ ଗୋଟେ ମୋ ଗାଁ ମାନେ ଗାଁ ସ୍କୁଲ ଛାଡିକି ମାମୁ ଘଙ୍କର ସ୍କୁଲ ରେ ପଢିଲି ନା। ସେଉଠୁ ସେଇଠି ବେଷ୍ଟି ମାନେ। ସେ କହିଥିଲା କି କରିଦେଲି ଏମ୍ତି ଆଉ। ସେଭଳି ତ ସାଙ୍ଗ ଅଛି ଆ ଆଉ ମାନେ ଝଗଡାଝାଟି ନାଇଁ। କି ଅଲଗା କେବେ ହେଇନୁ କି କେବେ ହବନି ଆଉ ଭଲସେ ଚାଲ୍ଚୁ। ସେଇ ବା ହିଁ ବେଷ୍ଟ୍ ନହେଲେ ଆଉ ସବୁ ଗୋଟେ ଗୋଟେ ଝଗଡା ଝାଟି ଇଏ ସିଏ ତାଙ୍କର ସବ୍ବେଳେ।
ହଁ।
ସେଇଆ ସେମିତି ସାଙ୍ଗ ରହିବ ଯେ ବେଷ୍ଟ୍ ଆଉ ଏବେ କାଳର ଯୋଉ ସାଙ୍ଗ।
ହଁ ସେମାନେ ସେମ୍ତି ଖାଲି ଦେଖେଇବା ପାଇଁ ସାଙ୍ଗ।
ହଁ ଫୋନ ଯଦି ଝଗଡ ଜାଟି ହେଲେ ନା ସେ ଆଉ କା ସ କ ଫଟୋ ଉଠେଇ ଜେଲସ୍ କରିବେ କଥା ହେଇକି ଜେଲସ୍ କରିବେ ମାନେ ତାଙ୍କର ଅଲଗା ସବ ହୁଏ ଆଉ।
ହଁ ହୁଁ।
ନହେଲେ ମାନେ ପ୍ରାୟ ବି ଏବେ ଝଗଡା ଝାଟି ହେଲେ ଫଟୋ ଉଠା ତ ମାନେ ଯାହାସୁ ଝଗଡା ହେଇଥିବ ତାର ଅପୋଜିଟ ସାଙ୍ଗ ଟା ସହିତ ଫଟୋ ଉଠେଇନେ ଜେଲସ କରିବେ ତା ସହିତ ବୁଲିକି ଯାଇକି ଜେଲସ କରିବେ ମାନେ ଏମିତିକା ଆଉ।
ହଁ
ଏବେକାର ସାଙ୍ଗ ଗୁଡା ଅଲଗା ସବୁ ଜମା ନ ଗୋଟେ ଗୋଟେ।
ହୁଁ।
ସେରା ମୋର ଏଇ ସାଙ୍ଗେ କିଏ ସାଙ୍ଗ ନାହାନ୍ତି ତ ମୁଁ ମୋର ଏଠି ହେଇଚି ବାସ୍ ନର୍ମାଲ ମୁଁ କାହା ସହିତ ମିଶୁନି ଏକେଲା।
ହଁ ଏ କଥାଟି ଠିକ ଅଛି।
ଏକୁଟିଆ ତ ଚଳିବ କଣ ନମିଷ
ହଁ ହଁ।
ଯିଏ ନ ମିଶିଲା ତାକୁଉ କାଇହିଁ ବାଧ୍ୟ କରିବା ମିଶିବା ପାଇଁ।
ହଁ ସିଏ ଯେବେ ନ ମିିଶିବ ତ ଆମେ କଣ ଖୋଜିବୁ?
ହୁଁ ନ ମିଶିଲି ନାଇଁ ତାଙ୍କ ଖୁସି ନା ମୁଁ ଆଉ କଣ କରିବି? ଦେଖିବା କେବେ ମିଶିବି ଆଉ।
ହଁ।
କେବେ ଆସିବେ ନିଜେ ଛାଇଁ କଥା ହେବେ ଆଉ। ସେ ବେ ଜାଇଁକି ଜଣା ପଡିବ। ନହେଲେ ନାଇଁ କେମିତି ଜାଣିବା କିଏ କଥା ହବ କି ନାଇଁ? ଆଉ ତମେ କଣ କହିଚାଲ?
ମୋର ତ ସବୁ ଭଲ। କଣ କହିବି?
ଆଚ୍ଛା ସବୁ ଭଲ ତାହେଲେ ଆଉ ନାଇଁ କଣ?
ହଁ ହଁ ସବୁ ଭଲ। ତମର ବି ସବୁ ଭଲ ବୋଧେ?
ହୁଁ ମୋର ବି ସବୁ ଭଲ। ଏଇ ଗୋଟେହେନା ପ୍ରୋବ୍ଲେମ ତ ସାଙ୍ଗସାଥି ପାଇଁ।
ହୁଁ।
ନହେଲେ ଆଉ ସବୁ ଭଲ ଖାଉଚି ପିଉଚି ବିନ୍ଧାସ ରେ ବୁଲୁଚି ଆଉ।